ହାଲୋ।
ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ କୁହନ୍ତୁ। ଆଉ କଣ ସବୁ ଆଜିର ଦିନ କେମିତି କଣ ଆଜି ଆଜି ଦିନ ଆଜି ଦିନ କଣ କେମିତି କାଟିଲେ ଟିକେ କୁହନ୍ତୁ।
ଆଜି ଆଜି ସକାଳୁ ତ ବର୍ଷା ତ ଲାଗି ରହିଚି।
ହଁ।
ଆଉ ବର୍ଷାର ପ୍ରଭାବରେ ଆମେ ଟିକେ ବାହାରକୁ ବାହାରୁନୁ କାହିଁକି ନା ଥଣ୍ଡା ଜ୍ୱର ଯେମିତି ହୋଉଚି ପାଗ ଚେଞ୍ଜ ହୋଉଚି। ବଦଳୁଛି ଆଉ ଟିକେ ଠି ପାଣିପାଗକୁ ଦେଖିକି ଆମେ ଚଳୁଛୁ। ଯଦି ପାଣିପାଗରେ ଟିକେ ଅଧିକା କାରବାର ଆମେ କରିବୁ ପାଣିରେ ତାପରେ ଥ ଥଣ୍ଡା ଥଣ୍ଡା ଜ୍ୱର ହବ ତାପରେ ଘରେ ଶୋଇବୁ ଉଁ ଭଲ ଲାଗିବନି ଟିକେ ଥଣ୍ଡା ଥଣ୍ଡା ହେଲେ ଟିକେ ବଡି ଦେହଟା ଦେହଟା ଖରାପ ହବ।
ହ୍ୟାଲୋ ହୁଁ
ଆଉ ଆପଣଙ୍କର ସକାଳେ କେମିତି କଣ କଟିଲା?
ହଁ ସକାଳୁ ବହୁତ ଭଲରେ କଟିଲା ଆଉ ବର୍ଷା ତ ଝିପ ଝିପ ହଉଛି କୁଆଡେ ତ ଯାଇ ହଉନି ଆମେ ଗୋଟେ ଜାଗାରେ ସବୁ ଛୁଆ ସବୁ ଖେଳୁଛନ୍ତି ଆମର କଣ ସେତେବେଳେ ଲୁଡୁ ଖେଳୁଛି। ସେକରେ ତାସ ଖେଳ ହଉଛି ହଁ ଆଉ ଏସବୁ ଆଉ। ଆଉ ସବୁ କଣ କୁୁହନ୍ତୁ କୁହନ୍ତୁ।
ଆଉ ଆପଣ ଆମ ଘର ଆଡେ କେବେ ଆସୁନାହାନ୍ତି ନା କଣ ଆସିବେନି ଆଉ ଭୁଲିିବାଲି ଗଲେ।
ନାଇଁ ନାଇଁ ଯିବି ତମ ଘର ଆଡେ କେତେ ଯିବି କଣ କରିବି ଭାଇ ତମେ ତ ଜାଣିଛ ଏକୁଟିଆ ଲୋକ। ହଁ ଯେତେ ବେଳେ ଫାଙ୍କା ହଁ ସମୟ ହଉନି ଯିବି ଯିବି ତମେ ତ ଏତେ ଥର କହିଲଣି ମୁଁ ଯିବି। ହଁ ଆହୁରି ବଢିଆ ହେଲା ମାନେ ଏକାଥରେ ବମାନେ ଅସେତି ଭଲ ହୁଅନ୍। କେବେ ତମର ଅଛି ମାନେ ହେଲାଣି ଇଏ
ନା କିଛି ହେଇନି ନା ମୁଁ କହିବା କଥା ଆପଣଙ୍କୁ କହିବା କଥା କିଏ କେତେବେଳେ ବାହାଘର ହେଲେ ଆସିବେ ନା କଣ?
ହଁ ସେଇଥିପାଇଁ ସେଇଟା ସେମିତି କିଛି ଭାବନି ମାନେ ବାହାର କାଇଁ ମୁଁ ତ ଯାଇପାରୁନି ମୋର ତମେ ତ ନିଜେ ଜାଣି ମୋ ବିଷୟରେ କିଛି ଶୁଣିଥିବ କିଛି ଭଲ ମନ୍ଦ। ନହେଲେ ମୁଁ କଣ ସେମିତି ମାନେ କଣ ରାଗ ନା ଖୋଡ ନା କଣ ମୁ ଯାଉନି। ନା ବୁଝିଲ ଆଉ ସବୁ ହଁ ଏଇଛ ଦେଖାଯାଉ କଣ ହଉଛି ହ ଦେଖାଯାଉ ଫ୍ରି ହେଲେ ତମକୁ ଫୋନ କରିକି ଯିବି ଜଣେଇବି କଣ କରିବି ନା କଣ କହୁଛନ୍ତି? ହଁ ଆଉ ମୁଁ ତ ସକାଳୁ ବସିକି ଏଠି ଗ୍ ପିଗିରି ମାନେ ବହୁତ କଥା ହେଲେ ବହୁତ ସାଙ୍ଗସାଥି ଆଜି ବର୍ଷାରେ ମେଘପବନ ଫୋନ କଲେ କଣ କେମିତି ସବୁ ଭଲ ମନ୍ଦ ଆଁ ପାଟିରୁ ପୁରା ବଚ ବାହାରିଗଲାଣି। ଆଉ ଜାଣିଲେ ମାନେ ସାଙ୍ଗ ମୋ ସାଙ୍ଗ
ଆଜ୍ଞା।
ହଁ ବହୁତ ଆମେ କ ଗପିଲୁଣି ଆଉ ତମେ କିଛି ଗୋଟେ ନୂଆ କଥା କଣ ଆଜି କୁହନ୍ତୁ? କଣ ହ ଆଜି ଆସିଥିଲେ ମ ଛକରୁ ଏ ପର୍ଯ୍ୟନ୍ତ ଘରେ ଯାକେ ଆଇଲେନି କିଛି ଗୋଟେ ଦୁ ଦୃଶ୍ୟ ଦେଖିଥିବେ କଣ କୋଉଠି? ପାଣି କୋଉଠି ହେଇଛି ବିଲୁକୁ ମାଡୁଛି କି କୋଉଠି କଣ କେନାଲ ଫେନାଲରେ ମାଛ ଲୋକ ଧରୁଛନ୍ତି।
ଆପଣ ଜାଣିଥିବେ କି ଆମର ଫ ବର୍ଚା ରାସ୍ତା ରାସ୍ତା ଜାଣିଛି ବର୍ଷା ରାସ୍ତା ଚଣ୍ଡ ଚଣ୍ଡିଖୋଲରୁ ଚଣ୍ଡି ଖୋଲ ରୁ ବରଚଣା।
ହଁ ହଁ।
ସେ ରାସ୍ତାରେ ଆସିଲା ବେଳେ ଯୋଉ ଆମର ଗୋଟେ ଓଭର ବ୍ରିଜ୍ ଅଛି ଆମର ମେଡିକାଲ ଓଭର ବ୍ରିଜ
ହଁ ହଁ।
ଓଭର ବ୍ରିଜ ରେ ରାସ୍ତା କେମିତି ହେଇଛି ଟିକେ ଦେଇ ଜାଣିଛନ୍ତି ନା।
ନାଇଁ ସେ ଜାଣିନି କିଛି ଆମେ ତ ବର୍ଷା ପଦାକୁ ବାହାରୁନୁ ତମେ ଟିକେ ଜଣେଇଲେ ଆମେ ଜାଣୁଚୁ ତାବିଷ
ରାସେ ସେ ରାସ୍ତା ଦି ସାଇଡ଼ ମାନେ ଏକର ସେକର ଦିକରେ ସେ ତାଡି ଦେଇଛନ୍ତି ବୁଝିଲେ। ଗୋଟେ ଗୋଟେ ସେ ପଟ ତଡା ହେଇଛି ସେ ଗାଡି ସ୍ପିଡ ଯାଉଛି ବୋଲି ମୁଁ ଭାବୁଛି। ମୁଁ ଜାଣିନି କଣ ପାଇଁ ତଡା ହେଇଛି? ଗାଡି ଗାଡି ଯୋଉ ସ୍ପିଡ ଯାଉଛନ୍ତି। ଆକ୍ସିଡେଣ୍ଟ ହଉଛି ନା। ନାଇଁ ଏବେ ହେଇନି ଆଗରୁ ହେଲା ତାପରେ ଲୋକବାକ ମାନିଲେନି ଏକ୍ସିଲେଟର ଆସ୍କଡେଣ୍ଟ ହଉଛି ମତେ ମୁଁ ଭାବୁଛି ଗମେଣ୍ଟ ଚାହିଁଛି ବୋଧେ ସେଇୟାକୁ ଇଏ କରିବା ପାଇଁ ବୋଧେ ତାଡିଲେ ସେ ଟିକେ ଗାଡି ସ୍ଲୋ ଆସିଲେ ଟିକେ ଆକ୍ସିଡେଣ୍ଟ ରୁ ପ ଲୋକ ବଞ୍ଚିବେ ଆଉ।
ଓହୋ ହଁ ସେଇଠୁ ଠିକ କଥା ଯାହା ହଉ ଟିକେ ଭଲ ମନ୍ଦ ନା ଲୋକ ଟିକେ ସଚେତନ ହଉନାହାନ୍ତି। ଗ୍ରାମ ସେ ମାନେ ସେ ତଡା ତଡି ସେ କିଛି ସମ୍ପର୍କ ନାହିଁ ତାକୁ ବା ଚଲଉଚନ୍ତି ମାନେ ଦ୍ରୁତ ଗତିରେ ଚଲଉଚନ୍ତି କଣ ଦେଖ ଦେଖୁଚ କେତେ ସବୁ ଦୁର୍ଘଟଣା ଘଟଣା ହଉଚି। ଲୋକ ବୁଝିବାଟେ କିଚି ନା ଲୋକ ନିଜେ ବୁଝି ଶୁଣ କନ୍ ଭାଇ ମୁଁ ତମକୁ ବୁଝିଲେ ତମେ ବୁଝେଇବି ତମେ କୋଉଟା ଠିକ ଭୁଲ ତମେ ଏଟା ଉ ଜାଣିବ ନା ଆଉ। ମୁଁ କହିଲେ ହବ କି? ବୁଝିଲେ ବନ୍ଧୁ ହଁ ଏଇ ସବୁ ଚାଲିଚି ଆଉ କଣ ହଉ ଦେଖାଯାଉ।
ଲୋକ କହୁ ଲୋକ୍ ଲୋକମାନେ ଲୋକମାନେ କହୁଚନ୍ତି ଗୋଟେ କଥା କରୁଚନ୍ତି ଗୋଟେ କଥା।
ହଁ ବା।
ଏ ସେଥିଲାଗି କି ହଇରାଣ ହବା କଥା।
ନିଶ୍ଚିନ୍ତ ହଇରାଣ ହ ଶୁଣ ଆମେ ଯଦି ନ ନ କିଛି ଶୁଣିବା ନ କିଛି କରିବା। ଆମେ ହଇରାଣ ହବ କିଏ?
ଆମେ ହବା।
ଆଉ ତାଲେ ଚି ଆମେ ହବା ଯଦି ଆମେ ସଚେନ ନହେଲେ ଆମେ ହଇରାଣ ଏଥିରେ କିଛି କହିବାର ଦରକାର ନାହିଁ।
ଆଜ୍ଞା।
ହୁଁ ଆମେ ଯେତିକି ଆମ ଆଡୁ ଯେତିକି ଆମେ ସଚେତନ କରିବା କଥା ଆମେ କରଉଚେ। ତେଣିକି ତାଙ୍କ୍ ତାଙ୍କ ଉପରେ କଥା ସିଏ ଭୁଲ ବା ତାକୁ ଗ୍ରହଣ କରିବେ କିତି ଭାତ ଗ୍ରହଣ କରିବେ ଏଟା ତାଙ୍କ ଉପରେ କଥା। ଆମେ ତ ବୁଝେଇବା କେତେ ବୁଝେଇବା? ବୁଝେଇବା ତ କେତେ ବୁଝେଇିବା କହୁନାହାନ୍ତି?
ସେ ସେ ଲୋକ ସିନା ବୁଝିଲେ ହବ ବୁଝେଇଲେ କଣ ହବ?
ବୁଝିଲି ନ ବୁଝିଲ ହଇରାଣ କିଏ ସବୁଖୀନ ହଇରାଣ ସମୁଖୀନ
ହୁଁ ହୁଁ ତମ୍ ଜଣିଏ ଅସୁବିଧା ପଇଲେ ପାଞ୍ଚ ଜଣ ତା ସହିତ ଅସୁବିଧାରେ ପଡୁଚନ୍ତି। ଆଜ୍ଞା। ଏ ଆପଣ ଜାଣିଥିବେ ଏବେ ଏଇ ମାସ ମାସେ ତଳେ ଏଇ ଆମ ଆଜ୍ଞା ଏଇ ମାସେ ମାସେ ତଳେ ଆପଣ ଜାଣିଥିବେ ଗୋଟେ ବୋଲର ଆସ୍କ କ୍ସିଡାଣ୍ଟ ହେଇଥିଲା।
ହଁ କୋଉଠି ଏଇଭଳିଆ ଦୁଘଣା ହେଇଥିଲା। ମୁଁ ଜାଣିନି କୋଉ ଜାଗାରେ କହିଲେ?
ସିଏ ଧାନ ମୁଳର ବାସିନ୍ଦା ସବୁ ଯାଇଥିଲେ ବରଯାତ୍ରୀ। ମାନେ ବିବାହକୁ ବିବାହ ଉତ୍ସବକୁ ହୁଁ ଯାଇ ଥିଲେ ସିଏ ଯାଇଥିଲେ ସେ ଡୁବୁରି ଆଡେ ବାହାଘର ହଉଥିଲା। ବୁଝିଲେ ଦ ଦୂର ଦୂର ସ୍ଥାନକୁ ଯାଇଥିଲେ। ଡ୍ରାଇଭରର ଟିକେ ଆଖି ଲାଗିଗଲା। ବୁଝିଲ ନା ଗିଗଲା ଯେତେବେଳେ ଆକ୍ସିଡେଣ୍ଟ ସେ ନେଇକି ଗୋଟେ ଗାଡି ଠିଆ ହେଇଥିଲା ହାଇୱ ତା ଧିରେ ନେଇ ପିଟି ଦେଲେ। ଯଦି ପିଟି ଦେଲେ ସେଇଠି ସେଇ ଆଜ୍ଞା ମଦ୍ୟପାନ କଥା ଆମେ କହିପାରିବୁନୁ କାହିଁକିନା ସେ ଭୋର୍ ଭୋରୁ ଆସୁ ଥିଲେ ବରଯାତ୍ରୀ କ ଇଏ କରିକିରି ବାହାଘର
ନାଇଁ ମୁଁ କଣ କହୁଚି କହିଲ ଆଜି କାଲି ଶୁଣ ଦୁର୍ଘଟଣା ହେଇସାରିଲା ପରେ ବନ୍ଧୁ ମିଛ କଥା ବି କିଛି ଅଛି ଶୁଣି କହି ଦଉଚନ୍ତି। ନାହିଁ ଲୋକ କିଛି ଲୋକ ଅଛନ୍ତି କି ଦୁର୍ଘଟଣା କଣ ସିଏ ମଦ୍ୟପାନ କରିଥିଲେ। ଗାଡି ନେଇକି ତାଠେଇ ବାଡେଇ ଦେଲେ। ଏଥିପାଇଁ ଦୁର୍ଘଟଣା କି ଲୋକ କିଛି ମରିଗଲେ। କଣ କିଛି ମରିଛନ୍ତି ନା କିଛି ଏମିତି ଅଛନ୍ତି?
ଆ ନାଇଁ ସେ ସେଥିରୁ ଲୋକ ଦି ତିନି ଜଣ ବଞ୍ଚିଲେ ବୁଝିଲେ। ଆଉ ସାତ ଆଠ ଜଣ ଡେଥ କରିଗଲେ। ବୁଝଲେ ତାହାଲେ ଲୋକ ଆଜ୍ଞା ଟିକେ ଟିକେ ଇଏ ପାଇଁକା ମାନେ ଟିକେ ଟିକେ ଭୁଲ ପାଇଁକା କେତେ କେତେ ବଡ କ୍ଷତି ହେଇଗଲା କହିଲେ କାହାର ମାର କା କାହା କ କାହା ଘରୁ କାହା ପୁଅ ପଳେଇଲା। କାହା ଘରୁ କାହାୋ ପଳେଇଲା।
ହଉକାବୁ ଭର୍ଷା ହେବ। ହଁ ବହୁତ ଅସୁବିଧା ସମ୍ମୁଖୀନ ଇଏ ତ ବୁଝୁନାହାନ୍ତି ଆଉ ଇଏ ମ-ମଦ୍ୟପାନ। କଲେ ମଦ୍ୟପାନ, ଗଞ୍ଜେଇ।
ଆଜ୍ଞା ଆପଣ ଜାଣିଥିବେ ରଜ ପର୍ବ ଗୋଟେ ଗଲା। ରଜ ପର ରଜ ପର୍ବ ଗୋଟେ ଗଲା ବୁଝିଲେ ରଜ ପର୍ବ। କେତେବେଳେ ଗଲା ଆମେ ଏଇ ପାଖ ମେଡିକାଲରେ ଥିଲୁ ଆମ ଜୟପୁର ବୋଲି ଅଛି। ଆପଣ ଶୁଣିଥିବେ ଗଲୁ ମେଡି ଆଜ୍ଞା ଆଜ୍ଞା ଗଲେ ବା ଯେତେବେଳେ ଗଲୁ। ସେଠି ଗଲା ବେଳକୁ ମାନେ ସବୁ ଆକ୍ସିଡେଣ୍ଟ କେସେ ବୁଝିଲେ। ତିରିଶ ଜଣ, ଚାଳିଶ ଜଣ ଆସୁଛନ୍ତି ସବୁ ଆ ଆକ୍ସିଡେଣ୍ଟ କେସେ କାହାର ହାତ ଖଣ୍ଡିଆ କାହାର ମୁଣ୍ଡ ଖଣ୍ଡିଆ କାହାର ଗୋଡ ଖଣ୍ଡିଆ କାହାର ଗାଡି। ଚେପା ହେଇ ଯାଇଛି ଏମ ସବୁ। ମୁଁ ମେଡିସିନ ଯେତେବେଳେ ବୋଉକର ବୋ-ବୋ-ବୋଉଙ୍କର ମେଡିସିନ ଆଣିବାକୁ ଯାଇଥିଲି ମାନେ ରଜ ଭଳିଆ ଏତେ ବଡ ପର୍ବ। ତା ଦେହରେ ତମେ ଗୋଡ ଉଁ ଗାଡି ବାଡେଇକିରି ଗାଡିରୁ ପଡିକିରୀ ଏମିତି ଗୋଡ ହାତ।
ଇଏ ସେ ସବୁ ଅତି ଖୁସି ହେଇକିରି ଇଏ ସବୁ ଦୁର୍ଘଟଣା ଉଁ ଗ୍ରସ୍ତ ମାନେ ହଉଛନ୍ତି ନା କଣ ସାଙ୍ଗ ଏ କେହି ମାନେ ଅ ଭାବୁଛନ୍ତି ଅତି ମନ ପ୍ରଫୁଲ୍ଲିତ ହେଇକିରି। ରଜ ତ ହେଇଛି ଆମେ ଗୋଟେ ଖୁସି ବନେଇଆ ଖୁସି ବନେଇଆ ତାର ଗୋଟା। ଅଛି ନା ଆଉ ତାର ଗୋଟା କେତିକି ଆମେ ହିସାବ ରେ ଆମ। ଖୁସି ହବା କଣ କରିବା ଯାହାବି କର ଆଉ ଇଏ ଟୋଟାଲ ତ। କହୁଛନ୍ତି ଆମେ ପୁରା ମାନେ ଲ ମାନେ ଆମକୁ ଛାଡିଦିଅ ସବୁ କିଛି ଆମେ କିଛି ମାନିବୁନୁ।
ହୁଁ ମାନୁନାହାନ୍ତି ନ ମାନିବାର କାରଣ ହେଲା ପଇସା ବୁଝିଲେ ନା। ଯଦି ଆପଣଙ୍କ କତିରେ। ଆଜ୍ଞା ଆ ଆପଣଙ୍କ କତିରେ ଯଦି ଟଙ୍କା ନ ଅଥି ଉଁ ଯଦି ଅଛି। ତମେ କାହାକୁ ପଚାରିବନି ଯଦି ପଇସା ନାହିଁ ତାହେଲେ ତମେ ସମସ୍ତଙ୍କ ଗୋଡ୍ ତଳକୁ ଯିବାକୁ ତମକୁ ପଡିବ। ତେଣୁ କରି ଆଜିକାଲି ଦୁନିଆରେ ଲୋକଙ୍କ କତିରେ ଆଜ୍ଞା।
ହଁ ବନ୍ଧୁ ସାଙ୍ଗ ଶୁଣୁଛୁ ଯୋଉ ତମର ଗୋଟେ ସାଙ୍ଗ ଅଛି। ତା ନା ସଞ୍ଜୟ ସେ ମୋ ମୋ କତି ଫୋନ କରିଥିଲେ କଣ କିଛି କଥା ଗୋଟେ। କିଛି କଥା ଆଳପ ମାନେ ବାର୍ତା କିଛି ଅଛି ରଖିଛନ୍ତି କଥା ପାଇଁ ମତେ କହୁ ଥିଲେ ମୁଁ କହିଲି ଦେଖନ୍ତୁ ମୋ ପାଖରେ ଟିକେ ସମୟ ନାହିଁ ତଥାପି ତାଙ୍କ ସାଙ୍ଗେ ଟିକେ କିଛି ହେଲି। ଏ ହେଲି ପନ୍ଦର ମିନିଟ ଖଣ୍ଡେ କଥା ହେଲି କିନ୍ତୁ ମୁଁ ଚାହୁଁଛି ତମେ ମୋ ସାଙ୍ଗ ଟିକେ କଥା ହେଇକି। ତାଙ୍କୁ କଣ ତାଙ୍କ ଦେହ ଟିକେ କଣ ଭଲ ନାହିଁ ପେଟ ଟିକେ କଣ ଅସୁବିଧା ଯେ ତମେ ତାଙ୍କ ସାଙ୍ଗ ଟିକେ କଥା ହେଇଯିବ ମନେ କରିି ନା।
ଆଜ୍ଞା ଆଜ୍ଞା ଆଜ୍ଞା ସେ ସଞ୍ଜ
ଭଲ ହୁଅନ୍ତା ହଁ ମୁଁ ତାଙ୍କୁ ବୁଝେଇ ଦେଇଛି ଆଜି ଗାଧେଇଲା ବେଳେ ମୁଁ ପା ନଈକି ଯାଇଥିଲି ଗାଧେଇ। ଗାଧେଇ ମୁଁ କହିଲି ଠୀ ତମ ସାଙ୍ଗ ଗୁଡୁ କହୁଥିଲେ ତମେ କଥା ମାନୁନ ମଝିରେ ମଝିରେ ଦାନ୍ତ କେଲଉଛ ହସୁଛ କଥା ଟିକେ ମାନେ ତାଳମେଳ ରହୁନି ଏ ଗୁଡ଼ା କଣ ଏ ଗୁଡା ସବୁ ଭଲ ନୁହଁ ତମେ ଠିକ ଠାକ କଲେ ତ ସବୁ ଠିକ ଠାକ ମାନେ ଇଏ ପାଇବ। ସୁବିଧା ପାଇବ ସବୁ କିିଛି ମାନେ କିଛି ଅସୁବିଧା ହବନି କଥା କାହା କଥା ନ ମାନିକିରି। ଭୁଲ ଭାଲ କରୁଚ ସବୁ ସେଗୁଡା ସବୁ କଟ ମାନେ ଇଏ ହବନି। କ୍ୟାଂସଲ ହେଇଯିବ ନା ହଁ ନାଇଁ ଛୋଟ ଛୁଆ ମୁଁ ତାଙ୍କୁ ବୁଝେଇଛି ସେ ତମେ ତାଙ୍କୁ ଟିକେ କଲ୍ ଲଗେଇବ ମନ କରିକି। ଜାଣିଲେ ହଉ ଆଉ କୁହନ୍ତୁ। ଆଉ କଣ କୁହନ୍ତୁ ମୁଁ ତାଙ୍କୁ ବୁଝେଇଚି ମନ କରି ଟିକେ କଲ୍ କଥା ହେଇଜିବେ।
ମୁଁ କହିଲି ଭାଇ ଆପଣ ଏଇ ସଜନା ସାଗ ଖାଆନ୍ତିନି।
ହଁ ସଜନା ଶାଗ ଭଲ ତ ଟି ଯେ ଘରେ ଟିକେ ଆମ ବୋଉ ଟିକେ ଅସୁସ୍ଥ ହେଇଯାଇଛନ୍ତି ତ। ମୋ ବୋଉ ଯେତେବେଳେ ଭଲ ଥିଲେ ସେ ସଜନା ଶାଗ। ଅ ପାଞ୍ଚ, ଛଅ ପ୍ରକାର ଟିକେ ନଲ ଲଗେଇକି କରନ୍ତି ଆମେ ତାକୁ ଖାଉ ଭଲ ଲାଗେ।
ସଜନା ଶାଗ ସଜନା ଶାଗ ଦ୍ଵାରା ପଖାଳ କେବେ ଖାଇଛନ୍ତି ନା ଖାଇନାହାନ୍ତି?
ହଁ ଖାଇଛି ସଜନା ଶାଗ ପଖାଳ ଖାଇ ଚି ଆମ୍ବ ଖାଇଛି ପିତା ଶୁଖୁଆ ସେ ଯୋଉ ଶୁଖା ହେଇଥିବ ତାକୁ ଖାଇଛି।
ଆଜ୍ଞା ସିଏ ଭଲ ଲାଗେନି? ଗାଁ ଗାଁ ଜିନିଷ ସହର ରେ ବନ୍ଧୁ ମିଳି
ଗାଁ ଆଉ ଗାଁ ଆଉ ସହର ସାଙ୍ଗରେ କଣ ଆଉ ଲାଗିବ। ସହରରେ କଣ ଅଛି ସହର ବା ଦିଦିନ ଯଦି କିଛିି ମାନେ ମୁଁ କୁହନ୍ତି କୋଉ ଗୋଟେ କଣ ବନ୍ଦ ବାନ୍ଧ ହେ ବର୍ଷା ପବନ ବାତ୍ୟା ହେଇଗଲା। ତମେ ଖାଇବାକୁ ପାଇବନି। ଗାଁରେ କଣ ଶାଗ ପଖାଳ କଣ ବାରିରେ ଗୋଟେ କଣ ଆଡୁ ସାଡୁ ତୋଳି ଆଣିବ ତମେ ଗୋଟା କଣ ଖାଇଦବ ଜାଣିଛ ନା ଜାଣିନ? କାହାକୁ ଗୋଟେ ଦ ରକାର ନାଇଁ ମାଗିଆ ମାଗି। ମାନେ କଣ ସାହି ପଡ଼ିଶାରେ ଦରକାର ପଡିଲେ ମାଗିଦବ। କଣ ଅଛି ଦବ ଖଟା ହଉ ସେ ବଢି ହଉ ସହରରେ ମାନେ କୋଉଠୁ ଏଗୁରା ସବୁ ଆସିବ? ସହରରେ କେହି କରୁ ନାହାଁନ୍ତି। ସହରରେ ସବୁ ପା ମାନେ ବାବୁଆଣୀ ଯେଉଁ ମାନେ ରହିଲେ ସବୁ। ବାବୁଆଣୀ, ବାବୁ। ସବୁ ସବୁ ପା ତାଙ୍କର ମଗେଇଲେ ସବୁ। ମଗେଇ ଖାଇବେ ହୋଟେଲ ରୁ। ତାଙ୍କୁ ପା ରୋଷେଇ କରିବାକୁ ବାଧା ହେଲା। ସେ ମାନେ ମଗେଇକିରି ଖାଇଲେ। ସେ ମଗେଇି ଖାଇକି ଶୋଇଲେ ଆଉ ଦେଖୁନ ତାଙ୍କ ଗଣ୍ଡି ସବୁୁ କେମିତି ମୋ ଟା ମାନେ ଫୁଲିକିରି ଦେହ ଉସୁନୁଫୁଲିଆ। ବିଭିନ୍ନ ପ୍ରକାର ବିଭିନ୍ନ ତାଙ୍କ ରୋଗ
ବିଭିନ୍ନ ବିଭିନ୍ନ ରୋଗ।
ବିଭିନ୍ନ ରୋଗ ତାଙ୍କୁ ଉ ଧରିଛି। ଆଉ ସେଥିପାଇଁ କଥା ମାନୁ ନାହାଁନ୍ତି ସେଥିପାଇଁ ଔଷଧ ଖାଆ, ଡାକ୍ତରଖାନା ଯା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ଅସୁବିଧା ସେଇ ସମ୍ମୁଖୀନ ହଉଛନ୍ତି। ଆଉ ବନ୍ଧୁ ତମେ କୁଆଡ଼େ ଯିବେ ଯାଆନ୍ତୁ।
ଆଜ୍ଞା। ହଉ ବନ୍ଧୁ ଆମେ ରଖୁଛି। ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।